କଥା ହ୍ୟାଲୋ! ତୁ ହଟସ୍ପଟ ଦେଇଛୁ ନା! ସେଇଥିପାଇଁ ଏଟା ନେଟ୍ ସ୍ଲୋ ହଉଛି। ତୁ ଚଲାନା ତୋ ଫୋନରୁ କିଛି ବି!
ନେ ଗପୁଥା ତୁ। ମୁଁ କନ କହିନି ବୁଝି
ଆ ନେଟ୍ ସ୍ଲୋ
ହ୍ୟାଲୋ, କହିନୁ ବୁଝିପାରଲୁ ନା? ସୋଲେଙ୍ଗା ନମନୀ, ସୋଲେଙ୍ଗା-ସୋଲିଙ୍ଗା ଆନା ମାନେ କଣ ବୁଝିପରିଲୁନା? ହା, ହା, ହା, ହଁ ଆନେ କୋ ଭାଇ? ହା, ହା, ହା।
ହେ ସାଲା!
ଆଉ, ଧିକ୍!
କ୍ୟା! କ୍ୟା ବାତ୍ କହିସ୍?
ଶଡୁ ଭାଇ-ଇ ସବ୍ ଖାରିୟତ୍ ତୋ?
ଆଉ ଶଡୁ ଟିକେ ଧୀରେ କହ। ଆଗକୁ ଗୁଳି ଫୁଟେଇ ବେଇଁ।
ଆ ଶଡୁଭାଇ, ସମାମାଲେକୁମ୍।
ମାଁ ସଲାମାଲିକୁମୁ। ସଲା କଣ ମାଲିକୁମୁ ତଳେଇ।
ଆରେ ସଲାମଆଲିକୁମ୍ ମାନେ ୱାଲିକୁମ୍ ସଲାମ ଜବାଦ୍।
ହଉଛି।
ଆଉ, ଭାଇ ନମସ୍କାର!
ନମସ୍କାର।
ଭଲ ତ?
ଟିକେ ଧୀରେ କୁହନ୍ତୁ ଆଜ୍ଞା, ମତେ ଶୁଭୁଚି।
ଆଉ, ଭାଇ ଖାଇଚ ନା?
ହଁ ଖାଇଚି।
ଆଉ କଁଅ ଖାଇଲ?
ଆଓ ଓଉରାଇତା, ପନିର ଖୁତୁଖୁତ, ଆଉ ମଟନ-ମଟନ କଷା। ଆଉ-ଉ ହେଲା କଣ, ଆଉ ପନିରି
ଓ ଆଚ୍ଛା। ଏ ଯୋଉ ମଟନ କଷା କହିଲ, ସେ ମଟନ ତମର ସେଠି କେତେ ନାଖା କିଲ?
ଜମା ଟଙ୍କା ସାତଶ
ସାତଶ ଚାଳି, ହେ ପାଣି
ହଁ ସବୁ, ସବୁଦଉଛନ୍ତି ସବୁ।
ପାଣି ଦଉଛନ୍ତି କି, ଏ ବୁଢୀଖାସି ଥିବ।
ନା, ବୁଢୀ ଖାସି କାଇଁକି ହବ, ପୁରା ଭଲ ଯୋଉ ଛୁଆଗୁଡାକ। ଖାସିଛୁଆ ଗୁଡାକ ପୁରା ଖାଲି।
ଆଉ କଁ ଖବର, ଆଉ ତମ-ଅଁ ଉଁ ଉଁ ମାନେ, ଛୁଆ ପିଲାଙ୍କ ଦେହ ଭଲ ଅଛି ତ?
ଛୁଆ ପିଲା ମୋର ପାଞ୍ଚଟା ମୋର। ହଁ ଛୁଆ ପିଲାଙ୍କ ଦେହ ଭଲ ଅଛି। ଆମର ପାଞ୍ଚଟା ପୁଅ, ଗୋଟିଏ ଝିଅ ଆଉ।
ପାଞ୍ଚଟା ପୁଅ ଗୋଟେ ଝିଅ। ମାନେ ହାଫ୍ ଡର୍ଜନ କରିଦେଇସାଇଲଣି ନା।
ହଁ ହାଫ୍ ଡର୍ଜନ କରିସାରୁଲିଣିି ଆଉ। ଆତୁ ଆ ଦାଦା ଦାଦା ତୁମର ଦାଦା ତୁମର କେତେଟା କଣ ପୁଅ ଝିଅ?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
ତମର ଗୋଟେ ନା। ଆ ସେ ଗୋ ବାଛୁରୀ ନେଇକି କଣ କରିବ। ଆଉ ପାଞ୍ଚ ଛ ଟା କଣ କରୁନ କ୍ରିକେଟ ଟିମ ପାଇବ, ଆମେ ଖେଳିବା ମିଶିକି। ଦିଟା ଟିମ୍ ହବ। ଆମର ମୋର ମୋର ଇଣ୍ଡିଆ ତମର ହଉଚି କଲିକତା। ନା ମୋର ଯୋଉ ଚେନ୍ନାଇ ତମର କଲିକତା।
ନା ଭାଇ ନା। ଦରକାର
ଖେଳିବା ନା ଆଉ।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
ନା ସେମିତି ଚାଲିଚି।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
ଆଉ ଆମର ତୁମ କରରେ ବସି ଯୋଉ ନାଲି ସାର୍ଟ ପିନ୍ଧିକି ସେ କଣ କହୁଚି? କାହାକୁ କଣ କହୁଚି ହେଠି କିଏ ଅଛି କର ରେ?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
କଣ କଣ ନେଟ ସ୍ଲୋ ହଉଚି ନେ। ନେଟ ସ୍ଲୋ ହଉଚି।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
ହଉ।
ହଉ ଆମ ଯୋଉ । ସେନା ବାବୁ ସେନା ବାବୁ ସେ ଦେଖିଲେ ଟିକେ ଲାଜେଇ ଯାଆନ୍ତି ତ ସେ। ଆଉ ତାକୁ ଯିଏ ଅନେଇଦବ ସେ ଟିକେ ଲାଜେଇ ଯାଆନ୍ତି। ହଁ ତୋତେ ଯିଏ ଅନେଇ ଦେଲେ କାଇଁ ଲାଜେଇ ଯାଉଚୁ କିରେ।
କଣ କରିବା ମୁଁ ପା ଲାଜ କୁଳି ଗଛର ପାଖରେ ମୁଁ ଜନ୍ମ ହୋଇଥିନି।
ଲାଜୁକୁଳି ପାଖରେ ସେ ଜନ୍ମ ହେଇଥିଲା ଲାଜକୁଳି ଗଛ ପାଖରେ ସେ ଜନ୍ମ ହେଇଥିଲା ତ ସେ ତାକୁ ଅନେଇ ଦେଲାଠୁ ସେ ସେ ଲାଜେଇ ଯାଉଚି। ମତେ କଣ ଅନଉଚୁ। । ଆଜି ସବୁ ଯାଇକି ଭୃସଙ୍ଗ ପତ୍ର ଆଣିକି ଆସିବେ ନା।
ମୁଁ ଏକାଥରେ କହିଦେଇଚି ସେ ମୁଁ ଇଏ କରିଦେଇଚି ତୁ ଖାଲି ଆସିବୁ ନେଇକି ପଳେଇବୁ
ଓହୋ ତୁ ତାହେଲେ ଯାଇନୁ ତାହେଲେ। ତୁ ଯିବୁ କୋଉ ଦିନ?
ଆଜି ଅଠେଇଶି କାଲି ରାତିରେ ଯିମି। ଏକାଥରେ କାଲି ଧରିକି ପଳେଇ ଆସିବି। ତା ପଅର ଦିନ।
ଓହୋ ଓହୋ ତିରିଶ ତାରିଖ ଦିନ ରାତିଯିବୁ ଏକା ଥରେ ଧରିକିରୁମ୍ କୁ ଆସିବୁ ସକାଳୁ।
ହୁଁ।
ଆ ସେ ତ ବୋକା ଚୋଦା ଅଧା ଅଧା ମୁଁ ତାକୁ ସେଇଥିପାଇଁ କହୁଥିଲି ନେଇ ଆସିଥାନ୍ତୁ।
କଣ କରିବା ଆଣିନି ଆଉ ଛାଡ।
ହୁଁ। ଆଉ କଣ ଖାଇଲୁ ଆଜି ଖରାବେଳେ?
ମୁଁ ଆଜି ଆଳୁ ମିକ୍ସଚର ଏଇଆ ଆଉ।
ତୁ ତ ଆମ ସହିତ ଯାଇଥାନ୍ତୁ ଆମ ସହିତ ଯାଇଥିଲେ ଅଣ୍ଡା ଖାଇଥାନ୍ତୁ।
ଖାଇଚୁ ଖାଇଚୁ ଅଣ୍ଡା ମଟର ତରକାରୀ ଖାଇଚୁ।
ଚାଚା ଆଣିଥିଲା।
ଆ ହଁ।
ଚାଚା ମୋର ଖାଇ ଦେଇଛି ସେ ଅଣ୍ଡା ପିଠା ଟାକୁ ଆଉ।
ହଁ ହଁ। କି
ର ମେ କେତେ ମିନିଟ୍ ହେଲା?
ହୁଁ।
ଆହୁରି ପା ଆହୁରି ପାଞ୍ଚ ମିନିଟ ଯେତେ ଜଲଦି ସରିବ ଆଉ ଗୋଟେ ଫୁଣି ଆରମ୍ଭ କରିଆ। କହିଲି ତାର ହ୍ବାଟସପ କୁ ଅଇଲେ। ଏଇଠି ହ୍ବାଟସପ ରେ କେତେ ଚାଟିଂ କରୁଚୁ ବେ କି ଏଠି ମୋ ହ୍ବାଟସପ ମୋ ପାଖୁକୁ ଟକ୍ ଟକ୍ ଶୁଭୁଚି।
ସେ ମୁଁ ତା ସା ମୁଁ ତାକୁ ସାଇଲେଣ୍ଟ କରିଦିଏ। ନାଇଁ ଏ ସାଙ୍ଗ ପିଲା।
ସାଙ୍ଗ ପିଲା ସାଂରେ ଏଇ ପଛରେ ବସିକି କାଳେ ସିଏ ଚାଟିଂ କରୁଚି। ଭିଡିଓ ଟା କଲୁ ଦାଦା ଘରୁକୁ କହ ବାଲଟି ଫାଲଟି ନେବେନି ସେ ଘର ଆଡେ। ଆଉ ଏଇଟା ଆମ ଦିନେଶ୍ ଏଇ ଯୋଉ ଆମର ଇଏ ହଇକା ଉଁ ପୁଟି ଆଇ ସେ ଆମର ଗୋଟେ ଚି-ଚିଠା ଧରିକି ଆଇ
ନିଶ୍ଚୟ।
ଆଖଲି ପୁଟି କୋଡିଏରେ ଦିଟା ଏକ୍ସଟରର ପୁଟି ଚାଳିଶ ରେ ଦିଟା ଗୋଟେ ସାଇକେଲେ ନେଇ ଆସିବ ଯାଅ। ନହେଲେ ସେଇଠୁ ଦବ ପଚାରି ଦବ ଚାରି ଇଞ୍ଚିଆ ପାତ ଦିଟା ଆଠ ଇଞ୍ଚିଆ ପାତ ଦିଟା।
ହୁଁ ହୁଁ।
ଆଗ ଏ ଗୋଟେ ଦେଖା ହଁ ଆଉ ନନାଙ୍କ କଥା ବୁଝୁଚ ନା ବୁଝୁନ?
ନମସ୍କାର ଆପଣଙ୍କୁ ଟ୍ୟାକ୍
ନନାଙ୍କ କଥା ବୁ ଝୁଚନ୍ତି ନା ବୁଝୁ ନାହାନ୍ତି?
ହୁଁ।
ଉଁ ନନାଙ୍କ କଥା ବୁଝୁଚନ୍ତି ନା ବୁଝୁନାହାନ୍ତି?
ମୋର ତ! ! ! ! ! ! ! ! ! ! ମୁଣ୍ଡ ଅନ୍ଧାର ମୁଁ ନନା କଥା ବୁଝି
ଏସ୍ ଭାଷା ନାହିଁ।
ମତେ ପଠେଇବୁ ମତେ ପଠେଇ ମତେ
ହୁଁ।
ନାଇଁ ଆଡେ ଆଉ କଣ କୁହ।
କିଏ ଗୋଟେ ଅଛି ତୋ ସହିତ ଲାଇନ ରେ ସିଏ?
ଉଁ ନାଇଁ ଏଠି ଜଣେ ରୀଲସ୍ ଦେଖୁଚନ୍ତି ସେଇ ଆଉ।
କଣ ନା ସେ କିଏସେ ଦେଖୁଚି ଏଠି ବସିକି ରିଲ୍?
ଆଜ୍ଞା। ଆଉ ଓହୋ।
ଏ ଆମର ଉଁ ଇଏ ଭାଇ ଆସିଗଲେ ଆମ ଶିଶିର୍ ଭାଇ।
ହୁଁ ହୁଁ।
ତେ ଦେଖିତେ ଦେବି ହଁ ଜଲ୍ଦି ଆଉ ପୁଟି ଆଣିତେ ତାପରେ ବାହାରିଲୁ। ଆଜି ରାତି ଗଲେ କଣ ହେଇଥିବ ରୋଷେଇ ତମର?
ଆମର କେ ଉ ଜାଣି ଜାଣିନୁ।
ହ ଯାହାଲେ ଗୋଟେ ଆ ଖାଇଦବ ଆଉ।
ହୁଁ।
ଆଡେ ଗେମ୍ ଖେଳୁଚୁ ଏଡେ ତୋ ସହିତ କଥା ହଉଚି।
ଡବଲ କାମ।
ହୁଁ।
ବୋର ହବାର ନାଇଁ।
ହୁଁ।
ତାକୁ ଆଜି ଫୋନ ଦବୁନେଇ ତାକୁ ଘଣ୍ଟେ ପରେ ଘଣ୍ଟେ ପରେ ଫୋନ ଦବା। ଆବେ ଶଳା ବଣ କୁକୁଡା ବଣ କୁକୁଡା ଡାକେ। ଆଠ ଇଞ୍ଚା ପାତ ଦିଟା। ଆଠ ଇଞ୍ଚା ପାତ ଦିଟା ଚାରି ଇଞ୍ଚା ପାତ ଦିଟା। ତାପରେ ଆ କା କୁରକୁରି ଟା ଆଣିନାହାନ୍ତି। କାହିଁ ଦେଖିଚୁ ତ ଆଣିଲା ବେଳେ। ହୁଁ। ଆଉ ଏଇ ପୁଟରୁ ହଁ ହଁ ନେଇଚାଲ ତମ ଚିଠା ଧର। ଆହ ନାହିଁ ମତେ କହିଲୁଣି ମାର ଦେନି କହିଲା ହଁ ଆଣିଚନ୍ତି ମୁଁ ଦେଖିଚି। ଦେଖିଲୁ ନା ମତେ କହିଲା ଆଣିଚନ୍ତି ମୁଁ ମାରିଦେଇଚି।
ଗଲା ଆଉ କଣ ଅଛି କି?
ମୁଁ ମାରି ସାଇଲିନି ଗାର ମତେ କହିଲା ସେ
ମତେ କହିଲା ମୁଁ ମାରି ପକେଇନୁ କହିଲା ହଁ ଆଣିଛନ୍ତି ମୁଁ ଦେଖିଚି। ମୁଣ୍ଡ ଫୁଣ୍ଡ କାମ କରୁନି ୟାର ଆଉ।
ହୋଗୟା ଟାଇମ୍ ଓଭର।
ଦେଖିଦିଏ ଟିକେ ରହ।
ଏ ଆମ ନାହିଁ ଆକାଲି